ହ୍ୟାଲୋ।
ହଁ।
କଣ ଆକାଶ ବାବୁ ଖାଲି ମାନେ ଆପଣ ଖାଲି ଛୋଟ ଛୁଆଙ୍କ ଭଳିଆ ହଉଚନ୍ତି ମୁଁ ଜାଣିି ଜାଣି ପାରୁନି କିଛି। ଆଉ ଛୋଟ ଛୁଆଙ୍କ ଭଳିଆ ହଉଛନ୍ତି। ଆଉ କଣ ଘୁମଉଚନ୍ତି?
କୋଉଠି ତୋମେ ବଇଚ କି କଣ ବୋବେଇଲା ଗୋଟେ?
ଆପଣ କଣ କଇଲେ, କଣ କଇଲେ? ସିଏ ବା କଣ କ ପ୍ରଧାନ ଆଉ ଖାଲି କଲ ପରେ କଲ୍ କରିସାରିଛନ୍ତି ତାଙ୍କର ଖାଲି ମୁଁ ତାଙ୍କ ମନ ପଡୁଛି।
ପ ନାଇ ପ୍ରଧାନ ବାବୁ କିଏ ହବ।
ଆଁ।
ତାଙ୍କ ଭଳିଆ କିଏ ହବ।
କଣ କହିଲେ?
ପ୍ରଧାନ ବାବୁ ବା
ହୁଁ।
ତାଙ୍କ ଭଳିଆ କିଏ ହବ।
ସେଇ କଥା ସେ ଆମର ଏତେ ବଡ ଲୋକ ତାପରେ ସେମାନେ ବା ଗୋଟେ କିଣିଦେଇଛନ୍ତି ଗୋଟେ ଜାଗା ଦେଇଛନ୍ତି ବା।
କଉଠି?
ପ୍ରଧାନ ବାବୁ କଣ କହିଲେ ସେ ଯୋଉ ଆମର ଯୋଉ ନାହିଁ ରଙ୍ଗବଜାର
ହଁ।
ସେଇପଟ ସାଇଡରେ ଗୋଟେ ଜାଗା କିଣିଦେଇଛନ୍ତି।
କେତେ ଟଙ୍କାର?
କେତେ ଟଙ୍କାରେ ତ ସେମିତି ମୁଁ କହିପାରିବିନି କିନ୍ତୁ କହୁଛନ୍ତି କଣ ପାଖାପାଖି ସେ ସାଢେ ଦି କୋଟି ତିନି କୋଟି ଭିତରେ ହୁଁ ବା। ପଇସା ଥିଲାଉ ପଇସା ବାଲା ଲୋକ ସେ କିଣିଦେଲେ ଆଉ ଆମେ କଣ ତାଙ୍କ ଭଳିଆ ହେଇପାରିବା।
ହଁ ବା ଧାରନ୍ତି ତାଙ୍କଠୁ ମତେ ମାଗୁଛନ୍ତି ମୁଁ ଦଉନି।
ହୁଁ।
ଦେ ବାନ ଦେବେ ମୋତେ
କଣ ମାଗୁଛନ୍ତି? ତାଙ୍କ ଠାରୁ? ସେ ଏତେ କୋଟି ପତି ଲୋକ ତାଙ୍କ ପାଖରେ କଣ ପଇସା ହବ ଆଉ କାହିଁ ତାଙ୍କ ପଇସା ଫେରେଇବ ଯେ।
ଫୋନ କରିକି
କଣ କହୁଛନ୍ତି?
ଦକାର ଅଛି ମୋର ସେ ଆଉ ସେ ଅଢେଇ ଟଙ୍କା ବାକି ଅଛି ସେ କଣ ମାଗୁଛନ୍ତି।
ଓହୋ। କାଇହିଁ ଆପଣ କେମିତି ମାଗୁଛନ୍ତି ମୁ ବି ଜଣିପାରୁନି? ଆପଣ ଗୋଟେ ଗରିବ ଲୋକ। ଆପଣଙ୍କୁ ଗୋଟେ ପଇସା ପତ୍ର ମାଗିଲେ ଗୋଟେ ତାଙ୍କୁ ଗୋଟେ ଖରାପ ଲାଗୁନି।
କିଛି ତାଙ୍କୁ ଲାଗୁନି।
ନାଇ ମାନେ ଆପଣଙ୍କର ଗୋଟେ ଦେଇ ବୋଲି ଗୋଟେ କଣ ମାଗିବେ, ସେଏ ମାନେ ପୁରା ପ ଅମ୍ବାନୀ ଭଳିଆ କାମ କରୁଛନ୍ତି।
ଭାଇ ତାଙ୍କର ଯୋଉ ସେବାଟା କଣ ହସ୍ପିଟାଲରେ କରିଦେଇଛନ୍ତି।
କଣ କରିଦେଇଛନ୍ତି? କଉ ହସ୍ପିଟଲରେ?
ହେଇନିକି?
କ୍ଲିନିକ ଖୋଲି ଦେଇେଇଛନ୍ତି?
ଜାଣିନ।
ନାଇଁ ତ। ଆମର ଏ ବଡ ଗଟେ ଖୋଲି ଦେଇେଇଛନ୍ତି?
ଆଉ ତମେ ତାହଲେ କଣ ଡେଲି କଥା ତମେ ଜାଣିନ।
ନାଁ ମୁଁ ଜାଣିନି କଣ? ଏଇ ଯାଁ ଆମେ ଫୋନରେ କଥା ହଁ ତ ଦେଖୁଛୁ ତମ ସବୁ ଦେଖାସେଖା ତ ପଡିଥିବ ସେଇ ଯୋଉରେଥିବଥାେଁ ଆ।
ଚଳିଆଗୁ
ଆ ତମ ଛୁଆ ତ ମାନେ କଣ ତାଙ୍କୁ ରାତିରେ ବୋଧେ ନିଦ ହଉନି ମାନେ ସକାଳ ଦଶଟା ମାନେ ପ୍ରଧାନବାବୁ କହୁଚନ୍ତି ସକାଳ ଦଶଟାରୁ ଆସିକି ଏପର୍ଯ୍ୟନ୍ତ ବି ଖେଳୁଛନ୍ତି ମୁଁ ଯାଇଥିଲି ଦେଖକୁ ମୋର ବିଶ୍ୱାସ ହେଲାନି ମାନେ ଏଇ କଲେଜ ଡ୍ରେସପିନ୍ଧି ପଳେଇଲି ଦେଖିବାକୁ ହେଲା। କଣ ସାଙ୍ଗରେ ଆସୁନୁ ଖେଳିିବା। ଏମତିଆ ହଁ ମାନେ ତାଙ୍କର ପୁଣି ଗ୍ରାଉଣ୍ଡ ସଟ୍ ବି ନାହିଁ। ଛ ଛକା ଚାରି ଭାଇ କଣ ସୋନା ସୋମୁନା ମାରୁଚି ଗୋଟେ ଗୋଟେ ଗୋଟେ ଛକା ଯାଇଁକି ସେ ଯୋଉ ଯୋଉ କେମ୍ପାଲ
ହଁ ଏ ସିଏ ବା ଗୋ ଗୋଡଉ ଥିବ ବାଡେଇ ବାକୁ।
ଭାଇ ସିଏ ପକଉଚି ଝୁଲାଇ ଝୁଲାଇ ପକଉଚି ଇଏ ଗଲା ବୁଲଉଚି ଆଉ କଣ।
କଣ ନୁଆ ବାଟ
ହଁ ବେଶ। ମୋତେ କାଇଁ ଲାଗୁନି ସେଇଟା କିଣିଛନ୍ତି ବୋଲି।
ଆଉ କିଣୁଛନ୍ତି ସାଙ୍କ ଲାଗୁଛି। ଏତେ ନୂଆ ବଟା କୋଉଠି କିଣିକି ଆଣିଛନ୍ତି ଅସିନି ଭାଇକୁ ପଚାରିବ ଅସିନି ଭାଇ ଯାଇଥିଲା।
ଅସନି ଭାଇ ଯାଇଥିଲା। ନାଇଁ ସେ ଆରବର ଡୁଡୁନାର ଶୁଭର ଏମାନେ ମୋ କୁହାକୁହି ହଉଥିଲେ ସେଦିନ ହେଲା। ଆମେ ଗୋଟେ ଫିଲ୍ମ ଦେଖିଛୁ କେବିନ୍ ପାଖରୁ ଆମେ ଉଠେଇବୁ ବୋଲି ଭାବିଛୁ।
ଓହୋ ଏମିତି କଥା। ନାଇଁ ସିଏ କେବିନି ସେ ସେଟା ମିଛ କହିଲା କହିଲା ନାଇଁ ସେଇଟା ମିଛ କଥାଟା କହୁଥିଲା। ତୋଉଠୁ ପଇସା ନେଇକି ସେ ପଳେଇଥାନ୍ତା।
ଆରେ ସିଏ କହୁଥିଲା ଆମେ ଯୋଉଠି ଖେଳିବାକୁ ଯାଇଛୁ। ସେ କେବିନି ପଛ ପଟେ ଗୋଟେ ବଡ କଣା। ବୁଝିଲୁ ସେ କଣା ସେ କଣା ଭିତରେ- ମାନେ ଯିବା ଆସିବାର ବାଟ ଅଛି ଆମ ବଲ ବେଳେ ବେଳେ ତା ଭିତରେ- ଆମେ ଯାଇଛୁ କିନ୍ତୁ
ହ୍ୟାଲୋ
ହଁ ହ୍ୟାଲୋ।
କଣ ନେଟୱର୍କ କଟୁଛି ବୋଧେ।
ନେଟୱର୍କ କାହିଁ କଟିବ ମାନେ ସେମାନେ କହିଥିଲେ କି ସେମାନେ କହିଥିଲେ ମାନେ- କି ଗୋଟେ ୟା ଭିତରେ କାହା ଭିତରେ କହିଲ। ଆମର ସେ ଯୋଉ ଗୋଟେ- କେବିନ ଭିତରେ ଗୋଟେ ବଡ କଣା ଅଛି।
ହୁଁ।
ହଁ ସେ କେବିନି କଣା ଭିତରେ ସେ ଗୋଟେ ବ୍ୟାଟରେ ବଲ ମାରିଲା ବେଳେ ତା ଭିତରେ ବେଳେ ବେଳେ ତା ଭିତରେ ପଶିଯାଏ।
ଓହୋ ଏମିତି କଥା।
ହଁ ତ ତାରି ଭିତରୁ ଆମେ ଯାଇକି ବଲ୍ ଟା ଯୋଉ ବ୍ୟାଟ୍ ଟା ଗୋଟେ ଆଣିଦବୁ ବୋଲି କ କହୁଥିଲା ତୁ ମୋତେ ପାଞ୍ଚ ଟଙ୍କା ଦେଲେ ମୁଁ ତୋ ପାଇଁ ବି ଗୋଟେ ଆଣିଦେଵି ମୁଁ କହିଲି ତୁ ଆଗ ଆଣେ ତାପ ଆମେ ଦେଖୁଚୁ।
ସିଏ ଯଦି ବ୍ୟାଟ ଆଣିବା ଥିଲା ସେଏ ତାଙ୍କ ପାଇଁ କିଣୁଥିଲେ କଣ ପାଇଁ।
ମତୋ କାଇଁ ନାଗୁନି ଏଟା କିଣିଚନ୍ତି ମତେ ଲାଗୁଚି ଏଟା ଆଣିଚନ୍ତି।
ନାଇଁ ମ ମତେ ଅ ଅଶ୍ୱିନୀ ଭାଇ ପଚାରେ ଅଶ୍ଵିନୀ ଭାଇ ଯାଇଥିଲେ ସୁପର ଟୀକା ନାଇଁ ଅଶ୍ୱିନୀ ଭାଇ କଣ ମିଛ କଥା କହିବ।
ମତେ ଅଶ୍ୱିନୀ ଭାଇ କଣ କହିଚି?
ଥରେ ଯାଇଥିଲା ବାଳକାଟି ଆଣିବାକୁ
ଓହୋ।
ଧାନ ଗାଦେଇନକୁ।
ହଁ ସୁରିଶ।
ଆଣିବାର ଥିଲା କେବେଠୁ ଆଣିଦେଇଥାନ୍ତା।
ହୁଁ ହୁଁ ହୁଁ।
ଭାଇ ଏବେ ଡେଟ ଟେ ଦେଇଥିଲେ ଦୁ ଦୁଇଶହ ଟଙ୍କା ଜଣା କା ପକେଇଚନ୍ତି। ନାଇଁ ସେ ସବୁ ଦୁଇଶହ ଦୁଇଶହ ଦେଇକ ଆଣୁଚନ୍ତି ଆଉ। ହଁ ସିଏ ତାଙ୍କ ଝିଅ ପୁଅ ଟା ନା ଅଧା ଆଉ।
ସିଏ ମତ ଆଙ୍କଠୁ ତ ସିଏ ବଢ଼ିଆ ଖେଳୁଚି। ଏକରେ ବାଉଁଆ ଟା ହଁ ଏକଇରେ ବାଉଁଆ ଟା ଭାଇ ଭିଡୁଛି ଚାରି ଛଅ ଭଲ ଇଆ ଭିଡି ଦଉଛି।
ଆ ଟଲଲୋଣ୍ଡ ଅଛି ଆମ ସାଇଟ୍ ଲୋକ ଆଉ କଣ ସବୁ କଣ ଅମୁଲୁ?
ସେଇ କଥା ମତେ ଟିକେ ଆଜି ଦଃଖରେ ଅଛି। ମୋର ଗୋଟେ ସାଙ୍ଗ ଟା ଆଜି ଆସିଲା ଯେ ଦେଖା କଲାଣି ଭଲସେ ପଳେଇଲେ।
କୋଉଠି ବା?
ଆଜି କଲେଜ ଆସିଥିଲା। ତା ଭାଇ ସହିତ ଦେଖାଗଲାନି ପଳେଇିଲଲା
କାଇଁ?
କେଜାଣି ତା ଭାଇ ଖାଲି ବାଉଳା ହେଲା କହିଲା ଚାଲ ଘରକୁ ଯିବା। ସେ ଘରକୁ ଯିବାକୁ ବାଉଳା ହେଲା।
କି ବାଡେଇଥାନ୍ତ ନାଁଉ।
ଆଉ କଣ ଏତେ ଦିନ ପରେ ଆଇଲା ଗଟେ ଦେଖ ପାଞ୍ଚ ମିନିଟ ବି ଥରଥରେ ଛିଡା ହେଇନି।
ପଳେଇଲା ସାଇଁକିନା ଡେରି ଘର ତାଙ୍କର କୋଉଠି?
କାଁକିନା ପଳଉଛି ମୁଁ କହୁଛି ରହ ଟିକେ ଦେଖା କଣ ଦିଟା ଖାଇବା ବୁଲିବା ଯିବା ସେ ଆଇଲା ତା ସାର୍ଟିଫିକେଟ ଧଇଲା କହିଲା ବଙ୍କ କାମ ଅଛି ତା ଭାଇ ବାହାନା ବାହାରିକ ପଳ
ଆ ହ ଠିକ୍ ହେଲାନି।
ବାହାନା ବାହାର କରିଦେଇକି ପଳଇଛି।
ତା ସହିତ ଗପୁଚ ବୋଧେ ବାହାରେ।
କାଇଁ ନାଇଁ ତ।
ରହିଯାଉଛ ମଝିରେ-ମଝିରେ।
ମଝିରେ-ମଝିରେ ପାଣି ଭର୍ତ୍ତି କରୁଥିଲି ତ ବୋତଲରେ ସେଇଥିରୁ ମୁଁ ଟିକେ
ଶୁଣୁ ହ୍ୟାଲୋ ଶୁଣୁନୁ।
ହଉ କହୁନ।
ଖେଳିବୁ ନା-ନାଇଁ।
ହଁ ମୁଁ ଖେଳିବି ଆଜି ଖେଳିବି ଯାହେଲେ।
ଚାରିଟା ଆସିକି ନାଇଁ ସେ ବଡ ପିଲା ଆଉଛନି ନା ଚିଡି ଲାଗୁଛି। ସେ ଆରେ ଆଜି ତାଙ୍କର ମ୍ୟାଚ ପକେଇଥିବ ବି
ଆମେ ଆସୁନୁ ଆଜି ଦେଖିବା ସେଇଠି ଦେଖିଆ ସେଇଠି ଗ
ନାଇଁ ଦେଖିବା ନାଇଁ ସେ ଡାକିବ ଖେଳିବାକୁ ବୋଲି। ସେମାନେ ସକାଳେ ଗିଡା ଭାଇ, ଅଶ୍ୱିନ ଭାଇ, ଜୀବନ ଭାଇ ଯାଉଛନ୍ତି ଖେଳିବାକୁ ସେଟି।
କୋଉଟିକି?
ନଈଆଡେ କୋଉଠି ପଳଉଛନ୍ତି ଖେଳିବାକୁ।
ଆମେ ଚାଲ ତାଙ୍କ ସହିତ ଯାନ୍ତେ ନା ସକାଳେ ଆମ କଲେଜ ରହିଯାଉଛି ନା। ଜୀବନ ଆଉ ପାଠସାଠ ପଢୁନି
ସିଏ ନାଇଁ ଯିଏ ଯା ଡାକିଲା ପଳେଇଲା।
ସେ ଆଉ ମାନେ ପାଠସାଠ ପଢୁନି କଣ କରୁଛି କଣ ସିଏ
ଦଶମ ସଇଲା ପରେ ଆଉ କିଛି କଲାନି ବା। ନା-ନା। କୋଟେ କଣ କୋଟେ କଣ କଲେଜ ଯଇଥିଲା ସେଇଟା ବି ଗଲାନି ଆଡମିସନ କରିବାକୁ।
ହଉ କଲେଜ ପାଇଁ ପକେଇ ଦେଇଥିଲା।
ଦେଖାଯିବ।
ତାପରେ ଆଉ କିଛି ଆଡମିସନ କିଛି
ନା ଆୟ ଜାଣିନଥିଲି ବି।
ଓ ହୋ। ଆଉ ଏବେ ମାନେ ପ୍ଲାନିଂ କଣ ଅଛି ମାନେ ଆଗକୁ କଣ କରିବ ନା କଣ ନାହିଁ ସେମିତି ମାନେ
ଭାଇ ନାଇ ଆମର ତ ୟୁଟୁବର ଭାଇ ସିଏ ଆଉ କିଛି କହିହବ।
ଓ ୟୁଟୁବର୍ ନାଁ? ଆରେ ବା ସାବାସ। ଆଉ କଣ୍? ଏ ୟୁଟ୍ୟୁବ ଚ୍ୟାନେଲ ତ ଅଛି ଆଉ, ଆଉ କିଛିଟା କଣ ଦରକାର ଆଉ କିଛି ଦରକାର ନାହିଁ ଆଉ।
ତାର କଣ ଅଛି?
ଆ ତାର ନାହିଁ, ଆଉ କାହାର ଅଛି?
ସେ ଆଉ ଜଣଙ୍କ ସହ ତାଙ୍କ ଯାଇକି ମିଶି ଯାଉଛି।
ହଁ ତାଙ୍କ ସହିତ ମିଶିଗଲେ ତ ସେଇତ କଥା, ଆମ ଗୁଲୁଆ ସହିତ ଯୋଉ ପ୍ରଳୟ ଥିଲା ପ୍ରଳୟରେ କଣ ଥିଲା କିଛି ନଥିଲା। ସେ ତ ଏମତିକିି ପାଠଶାଠ ବି ଏତେ ପଢେନି ସେ ଗୁଲୁଆ ସହିତ ମିଶିକି ଏଇନା ସିଏ ଫେମସ ନା ଆଉ, ଗୁଲୁଆ ଏଇନା ଗୁଲୁଆ ହେଇକି ଅଛି।
ଓହୋ ତାହଲେ କ-କ୍ରେଡିଟ କାର ଗଲା?
ହଁ ସେଇତ। ଧୋନି କଦି କ୍ର୍ ଆଉ କଣ ଧୋନି ଆମ ସବୁବେଳ ପାଇଁ କ୍ରେଡିଟ ନବ।
ତମେ ମାଡ
କାଇଁକି ବା?
ଆଉ କଣ ଦେଖା ହେବ କୋରୀ ପକେଇବି।
ହଁ!
ଆଉ ତମ ତ ଶହେ
ହଁ ରହିଥା ଟିକେ ଲାଇନରେ ଥା।
ହ୍ୟାଲୋ।
ରହିଥା କହୁନୁ, କହ କଣ କହୁଛ?
ନାଇଁ ତମ ସଂସାରକାର ପାଁଶହ ରନ୍ କରିଦେଇଛି।
ଆଉ ଆମ ସଞ୍ଜୁ ସମସନ ବାହାର ସେଇଭଳିଆ ନା ଆଉ, ଗୋଟା ଥରକରେ ତୁ ମ୍ୟାଚ ଦେଖିକି ଏମିତି କହୁଚୁ ନେକ୍ସଟ ଟାଇମ୍ କହୁଛ ସେ ଯୋଦିନ ମାରିବନି ତ ଫୋନ ସେଦିନ ହ୍ୟାଙ୍ଗ କରିଦେବି ସତ କଥା ସତ କଥା କହୁଛି ଆ ସେ ଯୋଉ ଦିନ ମାରିବନି ସେଇଦିନ ଖାଲି ତୋ ଫୋନ ଖାଲି ଖୋଲି ମାନେ ହଁ ଅନା ଉଠେଇବୁ କଲ ଏମିତି ନୁହଁ କି ମାନେ ଲୁଚିବୁ ସ
ଆମେ ନୁଚା ନୁଚି ନୁହଁ ବା ତମେ ତ ସୂର୍ୟ କୁମାର କୁ କ୍ୟାପ୍ଟେନସି ରୁ କାଢିଦେଲ ଆଉ।
କାଇଁ କଣ କରୁଥିଲା କି ସୁର୍ୟ କୁମାର? ହାଁ କି କଣ ୱାର୍ଲଡ କପ ଜିତିଲା ରନ୍ କାହିଁବା?
ରନ ଦରକାର ନାହିଁ ଦରକାର ନହିଁ ରନ।
କାର ନାହିଁ, ଇଣ୍ଡିଆ ଟିମରେ ଖେଳିବ କି ନାଇଁ ଗୋଟେ ଇଣ୍ଡିଆ ଟିମ ରେ ଗୋଟେ ଖେଳିବ ରନ ହେଲା।
ତ-ତ ଆଁ ତମ-ତମର ଏବେ ରନ କରିଦେଲେ? ବଢେଇ ଦେଇଥିଲେ କିନ୍ତୁ।
କାହିଁ ଆମର ଆମର ଆୟର କ୍ୟାପଟନ ବୋଲି ନା ଆମ ସଞ୍ଜୁ ସାମସନ୍ କ୍ୟାପ୍ଟନ ଥାନ୍ତା ଖାଲି।
ଆହୁରି କିଛି ସିଏ ଆହୁରି ଅଛି, ଜଲଦି
ହଁ ଏକା ଶହେ ମାରିଥାନ୍ତା, ମୁମ୍ବାଇ ଇଣ୍ଡିଆନ୍ସ ଏଗନେଷ୍ଟରେ ଶହେ ମନେ ଅଛି?
କଣ ହେଲା ସେଥିରୁ?
ଆଉ? କଣ ଭାବୁଛ କି ଆମ ଚେନ୍ନାଇ ଏଗନେଷ୍ଟରେ ତମର ଶହେ କେତେଟା ମାରିଚ?
ନା ତମେ ଫାଇନାଲକୁୁ ଗଲ?
ହୁଁ।
କୋଉଠି ଗଲ, ହୁଁ କଣ ମାରୁଛୁ ମ?
ଆମେ ଯୋଉ ବାର ଥର ପ୍ଲେ ଅଫ୍କୁ କୁ ଯାଇନୁ, ସେ ବାର ଥରୁ ଦଶଥର ଫାଇନାଲ କୁ ଯାଇଛୁ।
ଓହୋ ହଉ, ତାହାଲେ ରଖୁଛି ମୁଁ?
ହୁଁ ହୁଁ।
ହୁ